ହ
ହଁ ହ୍ୟାଲୋ ଏ କିଛି ନାହିଁ ଏଇଠି ଟିକେ ଛାତ ଉପରେ ଗଡ଼ପଡ ହଉଛି ଆଉ
ଆଚ୍ଛା ଆଚ୍ଛା ଆଉ ଭଲ ସବୁ। ଓହୋ ଆଉ କା ଆ କାଲି କଥା ମନେ ଅଛି ତ?
ହଁ କାଲି ବା ଯିବା ଉମ୍ ବଣଭୋଜି କରିବା ପାଇଁ ହଁ ଯେ କିନ୍ ତୁ ବଣ ଭୋଜି କରିବା ପାଇଁ ଯିବା ସବୁ ଆସିଲାଣି କିନ୍ତୁ ସଉଦା ଫଉଦା କେତେବେଳେ ଆଣିବାକୁ ଯିବା?
ସେଇଗୁଡା ତ ଆମ ସେଇଗୁଡା ତ ଆମ କାମ ଆମେ ଅବଶ୍ୟ କରିଦବୁ ତମର ଯୋଉ କାମ ସବୁ ତମକୁ ମନେ ଅଛି ତ?
ହଁ ମୋର ମନେ ଅଛି ଯେ ଆଉ ସେ ଯୋଉ ଯୋଉଥିରେ ସବୁ ରୋଷେଇ ଫୋଷେଇ ହବ ହାଣ୍ଡି ସେ କଢେଇ ଭଡ଼େଇ ଯ ଦରକାର ହେରା
ହଁ
ଶୁଭିଲାନି?
ଯୋଉ ମୁଁ କହିଲି ଏ ଯୋଉ ହାଣ୍ଡି କଢେଇ ହେଇକା ଯୋଗୁରା ନବା ପାଇଁ ଇଏ ସେଇଗୁଡା ପୁଣି କିଏ ନବ?
ଆରେ ଦେଖ ମୁଁ କହିଦଉଛି। ଫାଷ୍ଟ ଆମେ ଯୋଉ ମୋର ଆଉ ଯୋଉ ତମକୁ ଫୋନ କଲା ସିଏ ତାର ମୋର ଦି ଜଣଙ୍କ ଯିବୁ। ଯାଇକି ଫାଷ୍ଟ ତ ଭାବୁଛୁ ସକାଳେ ଆଗେ ଯାଇକି ହଁ ମାର୍କେଟିଂ ତେଣୁ କରି ଆଗେ ଯାଇଁକି ସେଯୋଉ କଡେଇ ଡିସ୍ ଫିସ୍ ସବୁ ସେ ଯୋଉ ଟେଣ୍ଟ ବାଲା ପାଖରୁ ନେଇ ଆସିବୁ। ହେଲା ନେଇ ଆସ। ଥିଲା ପରେ ତାପରେ ଆଣିକି ନହେଲେ ଘର ପାଖରେ ରଖିଦେଇଥିବୁ ଆଉ ତେ ସବୁ ଜିନିଷ ତ ଯାହାହଲେ ବି ଆସିବ ମାନେ ପାଖାପାଖି ମତେ ଲାଗୁଛି ଆମକୁ ବୋଧେ ବାଇକରେ ଯାଇକି ତିନ ଚାର୍ ପାଣି କରିବାକୁ ପଡ଼ିବ
ହୁଁ ନହେଲେ ହବ କେମିତି କଣ ଥର କରେ ସବୁ ଯାଗ ନେଇଯିବା।
ଥରେ ସେ ଡିସ୍ ଟା ଥରେ ସେଇଟା ତ ଖାଲି ଦିଥର ହେଇଯିବ। ତାପରେ ଏଇ ଯୋଉ ଛୋଟ ମୋଟ ଜିନିଷ ଯାହା ହ ଏଇ ଯୋଉ ଖଡିିକା ତ କୋଡିଏ ପଚିଶ ଜଣ ଆସି ହେଲେଣି ମାନେ ପାଖାପାଖି ତ ଯାହେଲେ ବି ବଡ ଆଣିବ ନା? ତମକୁ ଲିଷ୍ଟ ମିଳିନି ବୋଧେ ପର୍ଯ୍ୟନ୍ତ କେତେ ଜଣ ଅଛନ୍ତି।
ଲ ହଁ ଦେଖିଥିଲି ବୋଧେ ଆଉ କେତେ ଜଣ କଣ ମୁଁ ଆଉ ଦେଖିନି।
ହଁ ତ ପଚିଶ ଜଣ ଭଳିଆ ହଉଛନ୍ତି ମାନେ ପଚିଶ ଜଣ ହେଲା ବେଳୁ ଚକ। କେତେ ବଡ କରିବାେଇ ଦରକାର ଆଉ କଣ ଆଉ କଣ ହୁଁ।
ଯେ ବାଇକରେ ହଁ।
ବାଇକ ହିଁ ଯିବ ନା ଛଡି ନା ଗୋଟ ଗାଡି କରିବ ପୁଣି ସେ ଗାଡି ଗଲା ବେଳେ ସେ ଗାଡି ଗଲା ଦେଇେଇଥିଲୁ ହଁ ଗୋଟେ। ଟଙ୍କା ପାଞ୍ଚଶହ ସେଇଠି ପଳେଇବ।
ନାଇଁ ନାଇଁ ନାଇଁ ନାଇଁ
ହଁ ତ କଣ କରିବୁ ନା ସେଇଟା ଯାଇକି ନେଇ ଆଶିବୁ ସେ ତିନି ଚାର ଥର ର ଯାହାବି ହବ। ଆଣି ସାରିଲା ପରେ। ତାପରେ କଣ କରିବୁ ନା ତାପରେ ଆମେ ପଳେଇବୁ ପୁଣି ମାର୍କେଟିଂ ପାଇଁ। ସବୁଉ। ଉଁ ସଉଦା ଫଉଦା ନେଇ ଆସିକି ମତେ ଲାଗୁଛି ସେଇ ଉଁମ ସାଢ଼େ ନଅଟା ଦଶଟା ଭିତରେ ମେ ମାର୍କେଟିଂ ବି ସରିଯିବ। ସରିଲା ପରେ ଗୋ ଗୋଟିଏ ଜାଗାରେ ଯେତେବେଳେ ସବୁ ଜିନିଷ ଏକାଠି କରିଦେବୁ। ଏକାଠି କରିଦେଇ ସାରିଲା ପରେ ସେଉଟୁ ତାପରେ ହଁ ନଲେ ଦେଖା ଗୋଟେ ଗାଡି କରିକି ପଛେ ସେ ଟଙ୍କା ଦୁଶହ ତିନିଶହ ଯାହା ବି ନବ ଗୋଟେ ଗାଡି କରିଦେଇକି। ହଁ ଜାଗା ଉପରୁ କୁ ପଳା ଆଚ୍ଛା ଆ ଆଗା ମାନରେ ତ ମତେ ଗୋଟେ କଥା କୁହ ସେ ତ ଗାଁ ବଣରେ ହିଁ ହବ।
ହଁ।
କିନ୍ତୁ ଏ ସେ ଯୋଉ ଫାଷ୍ଟ ପଟକୁ ଯୋଉଟା ଅଛି ସେପଟରେ ହବ ନା ଝରଣା ପଟ ଯୋଉଟା ସେପଟକୁ ହବ। ମୁଁ ତ ସେଟା ଏପର୍ଯ୍ୟନ୍ତ କନଫର୍ମ ହେଇନି ମୁଁ ଜାଣିଛି ଖାଲି ହଁ ଆମକୁ ଏତିକିତିକି କରିବାର ଅଛି କୋଉଠି ହବ ପର୍ଟିକୁଲାର ମୁଁ ବି ଏପର୍ଯ୍ୟନ୍ତ ଜାଣିନି।
ହଁ ମୁଁ ବି ତ ସେମତି। କହିପାରିବିନି।
କାଁକିନା ମଝିରେ କରି ହବନି ସେ ତ ଦୁିନିଆ ଲୋକ ଫିଷ୍ଟ ଫିଷ୍ଟ କରୁ
ନ ନା ନା ଯୋଉଠି ମେଞ୍ଚେ ଲୋକ କରୁଥିବେ ତ ସେଠି ଆଉ କରିହବନି ନା ପୁଣି ଆମେ। ଆ ପୁଣି ତାପରେ ଆମେ ଏମିତି ନୁହେଁ କି ପାଞ୍ଚ ଛଅ ଜଣ କି ଛଅ ଛଅ ସାତ ଜଣ ଅଛନ୍ତି। ସେମିତି ତ ନୁହେଁ ନା ଆମେ ପୁଣି ଯୋଉ କୋଡିଏ ପଚିଶ ଜଣ ଅଛନ୍ତି ସେ ସେଇଭଳିଆ।
ହୁଁ ହୁଁ ହୁଁ ତାପରେ କୋଡିଏ ପଚିଶ ଜଣ ଅଛ ମାନେ ଏମିତି ନୁହେଁ ତ ଗୋଟେ ଗୋଟେ ଛୋଟ ଜାଗା ତ ନୁହେଁ ନା। ଆସରେ ପାଣି ଶୁଶୁଣ ହଁ ହଁ ଠିକ ଠିକ୍। ଠିକ୍। ପାଣି ଯଦି ପ୍ରୋବ୍ଲେମ ହିଁ ଅଛି। ତାହେଲେ ସେ ଝରଣା ପଟଉ କରିବା।
ମାନେ ସେ ସବୁ ପାନ୍ ନା ଭଲ ପାନ୍ ନା।
ହଁ ୟୁଜ ହେଇପାରିବନି କଣ ହେଇଚିକି।
ଆ ନା ମୁଁ କହୁଥିଲି ପାଣି ଫାଣି ଟା ନେଇଆସିଲେ ଭଲ ହେଇଥାନ୍ତା।
ଆରେ ନା ନା ଦେ ଆରେ ବୁଝିପାରିଲ ନ କି ଦେଖ। ପାଞ୍ଚ ଲିଟର ବାଲା କି ଶୁଣ ହଁ ସେଇ କଥା ହିଁ ମୁଁ କହୁଛି ପାଞ୍ଚ ଲି ହଁ ପାଞ୍ଚ ଲିଟର ବାଲା। ତିନିଟା କେନ୍ ନେଇ ଯିବା। ହେଲା ଯୋଉଟା କି ପିଇବା ରୋଷେଇ ଆଉ ସେ ହାତ ଫା ଧୁଆ ଧୁଇ ଯାହା ବି ଯେମତି।
ନା ହାତ ଧୋଇଦ ବି ଆମେ ସେଇ ଯନପଳନା କରିପାରିବା। ମଜା ମଜି ସବୁ ବି ସେଥିରେ କରିବା। ବାସ୍ ଖାଲି ଆମର ରୋଷେଇ ହବ ପାଣି ପିଆ ହବ ଏ ଏତିକି ହଉଛି ସେ ଯୋଉ ଉଁ ପାଣ
ତ ଦେଖ ପଚିଶ ଜଣ ଭଳିଆ ଅଛନ୍ତି ମାନେ ହ ଗୋଟେ ସେକେଣ୍ଡ ନା ପଚିଶ ଜଣ ଭଳିଆ ଅଛନ୍ତି ମାନେ ତିନିଟା ବି ନୁହେଁ ପାଖାପାଖି ପାଞ୍ଚଟା ଭଳିଆ ଦରକାର ମାନେ ଜଣକା ଗୋ ଗୋଟେ ଲିଟର ବି ଧରିକି ଚାଲ ତାହେଲେ ସେଇ ହିସାବରେ ପଚିଶ ଜଣଙ୍କୁ ପଚିଶ ଲିଟର ଦରକାର। ପାଞ୍ଚଟା ବେଳେ କେ ଲାଗିବ ନା ଛଅଟା ଟା ଭଳିଆ ନେଇଗଲେ ହେଇଯିବ।
ହଉ ଦେଖ ହଁ ହେଇଯିବମେ ବି ଆଉ ମୋ କହିବା କଥା ପରିବା ତମେ ସବୁ ଏଇରେ ସବୁ ଆଣିକି ରଖିଦେଇକି ତାରେ ପାଲ ଗୋଟେ ଦରକାର ନା ନାଇଁ
ପାଲ ତ ପାଲ ତ ସେ ଟ୍ରେଟ ବାଲା ପାଖରୁ ଆସିବ ନା
ହଁ ସେ ହଁ ସେଇଠୁ ହିଁ ଆଣାହବ ଆଉ ନହେଲେ ଆଉ କାହା ପାଖରେ ଅଛି।
ହଁ ଯଦି ସେମିତି ଦେଖା ଗୋଟେ କଥା ଜାଣିଛ ନା ଅ ଏମିତିରେ ବି ଆମକୁ ଗୋଟେ ବଜେଟ୍ ଚାଲିବାର ଅଛି ନା। ଥିଡି ନା ଏମିତି ଆମ କଣ କଣ ଇଏ କି ନିଜେ ଆମ ଆମ ପଇସାରେ ହିଁ ତ ଆମେ କରୁଛନ୍ତି ନା।
ରେ ଯେତେ କମ ରେ ହବ ହ ମୁଁ ଭଲ ଯଦି ଆଉ କାହାର ଆମ ଭିତରେ କାହାର ଅଛି ତାହେଲେ ନେଇଗଲେ ଭଲ
କଣ କହିଲ ଦେଖ ହାଣ୍ଡି ଗୋଟଏ ଡିସ୍ ପିସ୍ ଆସୁଛି। ତ ସେ ଯାହା ବି ଆସିବ ପଇସା ବି ସେ ଟ୍ରେଣ୍ଡ ବାଲା ସେଇ ହିସାବରେ ହିଁ ନବ।
ହୁଁ।
ତ ମୁଁ କହୁଛି ଯଦି ସେ ମୁଁ ବି ବୁଝୁଛି। ତୁମେ ବି ଟିକେ ଯଦି ବୁଝନ୍ତ ବି ରୁହନ୍ତା ଆମେ ଟେଣ୍ଟ ବାଲା ପାଖରୁ ଯୋଉ ଜିନିଷ ଆଣୁଛନ୍ତି ସେମ ସେଇ ଜିନିଷ ହିଁ ଯଦି ଆମ ମାନଙ୍କ ଭିତରୁ କା ଘରେ ବି ଅଛି ସେଗୁଡା ଆମେ ନେଇଯିବା ଆମେ ଟେଣ୍ଡ ବାଲା ପାଖରୁ ଯେତେ କମ ଜିନିଷ ଆଣିବ ନା ଆମକୁ ସେତେ ପଇସା କମ ପଡିବ। ଯେମିତି ଆମର ଖଡିକା କରୁଚୁଲି ଚାମଚ ଯୋଉମଗ ଏଗୁଡା ସବୁ ଆମେ କହିଁ ତା ପାଖରୁ ଆଣିବା ଏଇଗୁଡା ତ ଆମ ଘରେ ମିଳିଯିବ ନା
ହୁଁ ହୁଁ ହୁଁ ଆରାମ କିନ୍ତୁ ଏଇଆ ମେନ୍ କଥା ହଉଛି ବଡ ବଡ ଯଦି ଖୋଜା ହବ ତାହେଲେ ଖରିକିଆ ଫରିକିଆ ହଁ ଡଙ୍କି ଫଙ୍କି ଏଇଗୁଡା ଆମେ ନେଇପାରିବା ଆମ ଘରୁ କିନ୍ତୁ ଯଦି ବଡ ବଡ କି ଦରକାର ପଡିଲ ସେଟା ଗୋଟେ ଦିଟା ତା ପାଖରୁ ଆସିବ। ଆଉ ରହିଲା ଆଉ ଗୋଟେ କଣ କହୁଥିଲି। ଆଉ ଗୋଟେ କଣ କହୁଥିଲଥିଲେ। ଉଁ ଉ କଣ ଗୋଟେ କହୁଥିଲେ ମୁଁ କହିଲି ଯୋଉ ପାଲ ପାଲ ଆମର ବି ଗୋଟେ ଅଛି ଯେ ହେଲେ ନବକୀ ହେଟା ବହୁତ ଓଜନ
ହଁ ତ ଠିକ ଅଛି ନାାଇକରେ ଯାଇକି ନେଇ ଆସୁ ଆଣି ରଖି ଦେଇେଇ
ହଁ ଠିକ ଅଛି ତାହେଲେ ଆସିକି ନେଇ ହିଁ ଯାଅ ଆରଲା ଆଉ କଣ ରହିଲା।
ଅଛି ତ ପୁଣି କହିବନି କି ଯେ ସକାଳେ ଯାଇକି ଆମ ପାଲ ଆମ ବାଡିରେ ଅଛି ଯା ଯାଇକି ତାକୁ ଭାଙ୍ଗିକି ଝାଡିକି ଆଣିକି ପୁରା ନେଇକି ଯାଉ ବୋଲି।
ଉଁ ନାଇଁ ନାଇଁ ନାଇଁ ନାଇଁ ମହଙ୍ଗା ହେଇଗାଇଛି।
ଅଛି ତ ପକ୍କା ତ।
ହୁଁ ହୁଁ ହୁଁ।
ଠିକ୍ ଅଛି।
ଆଲା ଆଉ ଆଉ କଣ୍ ରହିଲା? ଆଉ ଯାହାବ ବୋଧେ ଲିଷ୍ଟ ହେଇଛି। ପରବା ଫରିବା ମସଲା ଫସଲା ସଉଦା ଫଉଦା ଯାହା ସବୁ
କରହେଇଥିଲା। କିଛି ଜିନିଷ ମିଶ ହେଇନି ତ।
ଆଇଟମ ବା ରହିବ କଣ କି ଆଇଟମ କଣ କଣ କହିଲ।
ଆଇଟମ ଦେଖ ମୁଁ କହିଦଉଛି। ଅ ଲିଷ୍ଟ ତ ସେ ଯାହା ରୋଷେଇ ବି ଦେଇଥିଲା ଆମର ହବ ଫାଷ୍ଟ ଷ୍ଟାର୍ଟର କହିଛନ୍ତି କି ଯେ ଆମର ବ୍ରେଡ଼୍ ଅ କଦଳୀ। ଆଉ ଫ୍ରୁଟ କିଛିଟା ରହିବ। ଆଉ ସିଝା ଅଣ୍ଡା। ଆ ଏତିକି ହଉ। ମାନେ ଫାଷ୍ଟ ସକାଳ ଟିଫିନ ଟା ଅ ତାପରେ ହଉ ବ ଆ ଜାମ ଟା ବି ରହିବ ତାପରେ ଆଉ ତା ତାପରେ ଷ୍ଟାର୍ଟରରେ ରହିବ ଆମର ହଉଛି ଏ ଯୋଉ କନ୍ ତ କର୍ଣ ଚିପ୍ସ ରହିବ। ଆଉ ଚିକ ମାନେ ନନଭେଜ ରେ ଚିକେନ ପକୋଡ଼ା ରହିବ। ଆଉ ଯୋଉ କଣ କହିଲ ଯୋଉ ଚିଙ୍ଗୁଡି ଫା ଯୋଉଟା ସେ ଟା ରହିବ ଆଉ ଛତୁ ପକୋଡା
ହଁ
ମେନ୍ କୋର୍ସରେ ରହିଲା ଆମର ଫ୍ରାଏଡ଼ ରାଇସ୍ ଆଉ ଡାଲି ଆଉ ତାପରେ କଣ ତ ହଉ ପୋଟଳ କଥା ଆଉ ଆମର କୋବି ଚିଲୀ ପନିର୍ ଚିଲି ଆଉ ଚିକେନ ତର କରେ ତାମ୍ ପଡ଼ ସାଲାଡ଼ ମାଛ ଟା କରିଥିଲେ କାଟିଦେଲୁ ସେ ଏତେ କି କଣ ହିଁ ହବ କେହି ତ ଖାଇବେନି ସେ ନାଚ କୁଦରେ ସବୁ ଇଏରେ ଯିବ ବେକାର ତ ଯେ କମ ହବ ସେଥି ହିଁ ଭଲ ବ
ହଁ ହ ହୁଁ ଆଛା ଠିକ ଅଛି ତାହଲେ ତ ସବୁ ଲେଖା ହିଁ ହେଇ ମେ ବି ହ ହଁ ତାହଲେ ଠିକ ଅଛି।
ହଁ ତ ଆମେ ଭାବୁଛୁ ଫାଷ୍ଟ ସେଇୟଆ କରିବୁ ନା। ତ ଫାଷ୍ଟ ଆଣିବୁ ଆଣିକି ସବୁ ଜିନିଷ ଯାହା ବି ରେଡି କରିକି ଗାଡିରେ ନେଇକି ରଖିଲା ବେଳୁ ପାଖାପାଖି ମେ ବି ସେଇ ସାଢେ ଦଶଟା ଉପରେ ହିଁ ହେଇଯାଇଥିବ। ତ ସାଢେ ଦଶଟା ହେଲା ବଳୁ ତୁମେ ଝିଅ ମାନେ ତ ଯାହାହଲେ ବି କନଫର୍ମ ଆଗ ପଳେଇ ଆସିଥିବ ନା।
ହୁଁ ହୁଁ ପଳେଇଥିବୁ।
ହଁ ତ ସାଢେ ଦଶଟ ଝିଅଙ୍କ ସହିତ ପୁଅ ମାନେ ବି ସେତେବେଳେ ଅଲରେଡି ଯାହାେଲେ ବି ପହଞ୍ଚି ଯାଇଥିବେ ମୋ ମତ ମତେ ଯାହା ଲାଗୁଛି। ଯେ ହଉ ତ ଦେଇ ଦେଇକି କି ନହେଲେ ଆମେ ତମକୁ ଦେଇ ଦେଇକି ପଳେଇବୁ ତମେ ଟିକେ ସଜାସଜି ଏଇ ସେ କରି ରଖିିବ ତା ଭିତରେ ଆମେ ଆଉ ସକାଳୁକାଳୁ ଏତେ ଜିନିଷ ରେଡ଼ି କରି ଆମେ ଗାଧୁଆ ପାଧୂଆ କରିନଥିବୁ ଆମେ ବି ରେଡି ହେଇନଥିବୁ।
ହୁଁ ହୁଁ ହୁଁ ହ ଆମେ କଟାକଟି କଲା ଭିତରେ ତମେ ଯାଇକ ଗାଧେଇଗୁଧାକି ଆସିବ
ହଁ ସେଇଆ ହଁଉ କଣ? ଏଇା ହଉଛି ଜିନିଷ ବାକି ଯାହାବି ଟିକେ ରହିବ ତୁମେମାନେ ସବୁ ଦେଖିକି ଟିକେ ହ୍ୟାଣ୍ଡଲ କରିଦେଇଥିବ।
ହଁ ହଁ।
ସେଥିପାଇ ବାର ବାର ଗୋଟେ ଜିନିସ୍ କହୁଛି କିଛି ଭୁଲିନଥିବ ଭୁଲିନଥିବ ଭୁଲିନଥି ସେଇଥିପାଇଁ କାହିଁକି ନା ସକାଳୁ ସକାଳୁ ଉଠିକି ଏତେ ଧନ୍ଦା ସବୁ ସାରି ସରିକି ଗଲାବେଳୁ ପୁଣି ଯଦି ଅଧା କହୁଥିବ କି ଯେ ହେ ଏଇ ଜିନିଷଟା ଆସିନି ଆଉ ଯିବାର ପ୍ରଶ୍ନ ହି ଉଠୁନି।
ହୁଁ
ହୁଁ
ହଁ ହଁ ହଁ
ଯାହା ହଉ ସେ ଯେମିତି ବି ହଉ ସବୁ ଭଲରେ ଭଲ ହୋଇଯିବା ଦରକାର କାଇଁ ଏତେ ଦିନ ପରେ ଗୋଟେ ଗେଟ ଟୁଗେଦର ହବ ଟିକେ ଭଲ ଲାଗିବ।
ହଁ ହଉ ତାହେଲେ ଠିକ ଅଛି ଅ ଠିକ ଅଛି ଜଲଦି ଜଲଦି ସକାଳୁ ସବୁ ଜିନିଷ। ଆଣିକି ରଖିଦେଇକି ଯିବ ଆଉ ମେନ୍ ହଉଛି ଟିକେ ଜଲଦି ସ ସବୁଠୁ ଆଗେ ଟିକେ ପାଲଟା ନେଇଯିବା ଆସିକି ସେଇଟା ନେଇକି ବିଛାବିଛି କରିଦେଲେ ତାପରେ ଆମେ ଯାଇକି ସବୁ କାମ ଷ୍ଟାଟ୍
ହଉ ହଉ ଠିକ ଅଛି। ହଁ ମୁଁ ରହିଲି ମୁଁ ଦେଖ ତାକୁ ଫୋନ କରେ ସେ ବି ଆଲାରମ୍ ଦେଇ ଦେଇଥିବ। ସକାଳୁ ସକାଳୁ ଜଲ୍ଦୀ ଉଠିବ ଫୁଣି।
ହୁଁ ହୁଁ ହୁଁ ହୁ ହ ହୁଁ
ହଁ